ଆଉ କଣ କରୁଛ?
କରିବେ ଏଇଠି ଜଷ୍ଟ ଖାଇକି ଆସିକି ବସିଛି ଆଉ। ଆପଣ?
ମୁଁ ଏଠି ରୋଷେଇ କରୁଛି ହେଲା।
ଅ ହଁ ଆପଣଙ୍କ ଘରଟା କୋଉଠି?
ବାଲେଶ୍ଵର ଆଚ୍ଛା। ଆପଣ ମାନେ ମୋର ଭୁବନେଶ୍ଵର। ଆପଣଙ୍କ ବାପ ଘର?
ମୋର ଏଇ ବା ବାପା ଘର ଶାଶୁଘର ଏଇ ବାଲେଶ୍ୱର ଡିଷ୍ଟ୍ରି ଟ୍ରେ। ଟକି ଆମର ଯୋଉ ଦିଘା ଦିଘା ଶୁଣିଥିବ ବୋଧେ ହଁ ଦିଘା ପାଖାପାଖି ଦିଘାଠୁ ଆମ ଘର କୋଡିଏ କିଲୋମିଟର ଗୋଟେ ଭଗରାଇ ବ୍ଲକ ଯାଉଛି ଆଉ।
ଆଉ କଣ କରିଥିଲେ?
ମୁଁ ଏଇ ହଁ ଭଲ ଭାତ ଗାଳିିକି ଆସି ଗ୍ୟାସ ରେ ଭାତଟା ବସିଥିଲି ଏବେ ଚୁଲି ରେ ରୋଷେଇ କରୁଛି ଆଉ।
ଅହୋ ଆଉ କଣ ଖାଇଥିଲେ ସକାଳେ?
ନାଇ ମୁଁ ଚୁଲି ସକାଳେ ମାନେ ଜଳଖିଆ ମୁଡିକି ମୁ କଣ ମାନେ ଇଏ ଜିନିଷ ଖାଇନି। ମୁ ନ୍ୟୁଟ୍ରିସନ ଖାଇ ହେଲା କି, ଆଉ ସେଇଟା ଖାଇଥିଲି ତାପରେ କୁଡି ସାଲଟ କରିଛି ଖାଇବି ଏଇଟା ରୋଷେଇ ଚଲେଇଛି ତାପରେ
ହଁ ହ ହ। ଆପଣ ବାଲେଶ୍ଵର ମାନେ କଣ କଣ ସବୁ ଦର୍ଶନୀୟ ସ୍ଥାନ ଅଛି।
ଆମର ବାଲେଶ୍ଵରରେ ଆକଚୁଆଲି ତ ନୀଳଗିରି ଅ ହେଲା, ତାପରେ ପଞ୍ଚୁଲିଙ୍ଗ ଅଛି। ଆଉ ତାପରେ ଅଛି ଆମର ଯୋଉଟା କୁହନ୍ତି କଣ ସେଟା ରାମ ମନ୍ଦିର ରେ ଅଛି। ଆଉ ଜଗନ୍ନାଥ ମନ୍ଦିର ଅ ଛି। ମାନେ ସେଇଟା ବାଲେଶ୍ୱର ଟାଉନ ଉପରେ ଯାଉଛି। କି? ହେଲା କି ତାପରେ ଆମର ପାଖାପାଖି ହେଟି ଅଛି ଯୋଉ ଏସିଆର ବୃହତମ ଲିଙ୍ଗ। ହଁ ଭୂସେଣ୍ଡେଶ୍ଵର କୁହନ୍ତି ଶୁଣିଥିବେ। ସେଇ ଆମ ଆମ। ଘରଠୁ ସେଇଟା ଅଠ କିଲୋମିଟର ଡିଷ୍ଟାନ୍ସ ହବ। ତାପରେ ଆମର ବାବା ଚନ୍ଦନ ହସର ପୀଠ ବି ଅଛି। ମା ବାଶୁଳୀ ଆମର ଅଛି, ବହୁତ ସାରା ଦର୍ଶନୀୟ ସ୍ଥାନ ଅଛି ତାପରେ ଏଠି ବେଶୀ ବି ହଁ ଆମର ଦୀଘା ସି ବିଚ। ପାଖାପାଖି ନା ହୁଁ ହୁଁ ସେଠି ଢେଉସାଗର ଅଛି । ହଁ ବେଳାଭୂମି ବୁଲା ବୁଲି ଦେଖ ଏଇ ଛୁଟିରେ ଯାହା ମୁଁ ତ ଜମା ତ ଛୁଟିରେ କିଣେ ଯାଇନି ଯୋଉ ଯୋଉ ଗରମ ଏ ବର୍ଷ ପୋଡିଚି। ଏଡେ ବାହାରିବାକୁ ଇଚ୍ଛା ହଉନି ହୁଁ ତାପରେ ତ ମୋ ପୁଅ ମାନ ଙ୍କର ତ ସ୍କୁଲ ବି କାଲିଟୁ
ଓହୋ ଓ ଆପଣ କେତେଟା ପୁଅ ମାନେ ଛୁଆ ପିଲା କେତେଟା?
ମୋ ବଡ ପୁଅ ତାର ଏଇଠି ହେଲା ସାନଟା ହେଲା। ଦି ଜଣ ସାରା ଇଂଲିଶ ମିଡିୟମ ରେ ପଢୁଥିଲେ ବଡଟାକୁ ମୁଁ ଏଇ ବର୍ଷ ମାନେ ଏଚ ଏସ୍ କୁ କାଢି ଆଣିଚି ଏଚ ଏସ୍ କୁ କାଢି ଆଣିନି ତାର ସ୍କୁଲ ରେ ଟିକେ ପଢାପୁଢି ଭଲ ହେଲାନି ହାଇ ସ୍କୁଲ ପାଇଁ ତାକୁ କାଢି ଆଣିଚି ସାନ ଟା ସେଇଠି ପଢୁଛି ସାନ ଟାକୁ ବି ଫାଇ ଶୀର୍ଷ ରେ ଆଉ କାଲି ଏଠୁ ଚାଲିବ ଆଉ ସାନ ଟାକୁ ସକାଳ ଟିଫିନ୍ ସ୍କୁଲ ପୁଣି ବଡ ଟା ଦଶଟାରେ ଯିବ ତାର ଟିଫନ୍ ଫିଫ ଏମ୍ କହିବି ଆଉ ତାପରେ ଘରେ ସାନ ବୋଉ ରୋଷେଇ ବାସ ଦାୟିତ୍ଵ ସବୁ ଯୌଥ ପରିବାର ଆମର ଶାଶୁ, ଶଶୁର, ଯା, ଦେଢଶୁର, ପୁତୁରା, ଆମର ଫ୍ୟାମିଲିରେ ଏଇ ଚାରି ଜଣ ଦିଇ ପୁଅ ସ୍ଵାମି, ସ୍ତ୍ରୀ ମାଉ
ଅ ହଁ ପୁରା ଆଛା ଆମର ବି ସେଇ ଭଳିଆ ଆମର ବି ସେଇଭଳିଆ କିନ୍ତୁ ମାନେ ବଡ ବାପା ବ ରୁହନ୍ତିନି ଆଉ
ହୁଁ ହୁଁ ହୁଁ।
ହଁ ମାନେ ଆମେ ରହୁଛୁ ଆମେ ଭୁବନେଶ୍ଵରରେ ମୋ ବାବା ମାମା ମା ମୁଁ ମୋ ଭାଇ ତାପରେ ମୋ ଖୁଡି ଦେଖି ନଥିେବେ ଯୋଉ ସୁଜାତା ଦାସ
ହୁଁ ହୁଁ ହୁଁ ହଁ ହୁଁ। ହୁଁ ହୁଁ ହୁଁ।
ସେଏ ଖୁରୀ ହେବେ ସିଏ ମାନେ ସିଏ ମୋ ଦାଦା ଖୁୁରୀ ଜେଜେ ଜେଜେମା ଜେଜେ ଜେଜେମା ଯିଏ ସେ ମୋ ବାବାଙ୍କୁ କର ମଉସା ମାଉସୀ ହେଲା ତ ତୁ ଦାଦା ଖୁଡି ଯିଏ ସିଏ ହଉଛନ୍ତି ମୋ ବାବାଙ୍କର ମାଉସୀ ପୁଅ।
ହୁଁ ହୁଁ ହୁଁ ହୁଁ।
କିଏ ନିଜ ଦାଦା ଖୁଡି କେହି ନାହାନ୍ତି ଆଉ ଜେଜେଜେମା ସବୁ ବଡ ବାପା ବଡ ବା ସବୁ ଅଛନ୍ତି ଗାଁ ରେ।
ଆ ଗାଁ ଟା କୋଉଠି?
କଟପୁର।
ଆଚ୍ଛା ହଁ ହଁ ହଁ ହଁ।
ସେ ଏମତି ଏ ସବୁ ମିଶିକି ଆ ମୋର ଏବେ ଗ୍ରାଜୁଏସନ୍ ଟା କମ୍ପଲିଟ ହେଲା। କ୍ଲାସ୍ ରେଜଲ୍ଟ ଆସିନି । ଫିପଥ ସେମିଷ୍ଟର ସିକ୍ସ ସେମିଷ୍ଟର ରେଜଲ୍ଟ ଆ ଆସି ଗଲେ ଏମସିଏ ରେ ଆଡ଼ମିସନ୍ କରିବି ଆଉ।
ହୁଁ ହୁଁ କଣ ପଢାପଢି କରିବ ଆଗମ।
ଏମସିଏ।
ଏମ ସିଏ କାଇଁ ଏବେ କରୁନ ପିଜିଟି ବି ଡି କରିକି ପିଜି ଟି କଲା ପରେ ଏବେ ତ
ହଁ ରହୁଛି ମୁଁ ବି ବିଡି ଏକଜାମ୍ ବି ଦେଇଛି ଏବେ ଏଣ୍ଟ୍ରାସ ଏକଜାମ୍ ତ ହେଇଥିଲା ଦେଇଛି। ମୁଁ ଏ ପକେଇକିଚି କି ବାହରିଥିଲା ସିଟି ପକେଇଛି। ଏମତି ବହୁତ ସାର ଏନ୍ ଏଣ୍ଟ୍ରାସ ମ୍ ଦେଇଛି ମ ମୋ ସିଟିଂ ରେ ଦେଖାଯାଉ ଏ ବି ଦେଇଛି ଯଦି ହେଲା ଭଲ କଥା।
ହୁଁ ହୁଁ ହୁଁ ନା ନା କାରଣ ଆମ ବେଳେ ଆମ ଯେ ସେତେବେଳେ ଗ୍ରାଜୁଏସନ କମ୍ପ୍ଲିଟ କରିଥିଲୁ ସେତେବେଳେ ଆଚୁଆଲି ହଁ ମାନେ ଏତେ ସୋର୍ସ ନ ଥିଲା ଏବେ ଯୋଉ ସରକାର ସୋର୍ସ ଦଉଛନ୍ତି ପଢାପଢିରେ
ହଁ ମୋ ମାମା ବି ସେଇଆ ମୋ ମମି ଗ୍ରାଜୁଏସନ୍ ପ ପରେ ସିଟି କରିଥିଲା ସିଟି ପରେ ସେ ଯାଏ ଟେଲିମେଟା ଟିଚର ର ଗମେଣ୍ଟର ସେ ରହିଲାଣି। ବହୁତ୍ ବର୍ଷ ହେଲା ହେଲାଣି। କିନ୍ତୁ ମମି ସେଇ କଥା କ ମାମା ବି ସେଇ କଥା କଥା କହିଲା କି ଆମ ବେଳକୁ ଯଦି ଏତେ ଫାସିଲିଟି ଥାନ୍ତା ମୁଁ ବୋଧେ ପ୍ରଫେସର ହେଇକି ବସିଥାନ୍ତି କୋଉ କଲେଜର। ଏବେ ଏଲିମେଟ ଟିଚର ହେଇକି ଅଛି ମୁଁ କହିଲି ହଁ। ହଉ ଆଉ ମୋ ମମି ସବୁବେଳେ ସେଇ କଥା ଗାଳି କରେ ତୁ ପାଠ ପଢନୁ କି? କିଛି କରୁନୁ ଇଏ କରୁନୁ ସେ କନ ଭଲ ଚାକିରୀଟେ କରିବୁ।
ହୁଁ ହୁଁ ନାଇଁ ନାଇଁ ପାଠ ଏକଚୁଆଲି ଏବେ ସତ ସତ୍ ଠ ଟା ଟିକେ ଯଦି ମନ ଦେଇକି ଯିଏ ପିଲା ପାଠ ପଢୁଚି ସେ ନିଶ୍ଚ ଶ୍ଚିତ ଗୋଟେ ପା ଚାକିରି ଭଲ ଚାକିରି ପାଉଚି। ଉଁ ଆଉ କାରଣ ମୋ ଭଉଣୀ ଗୋଟେ ମୋ ନିଜ ଭଉଣୀ ସାନ ଭଉଣୀ ଟା ତାର ଏଇ ଚା କିରି ଦେଇ ପିଯିଟି ରେ ଫାଷ୍ଟ ଯେ ବର୍ଷ ବାହାରିଲା। ସେ ପକେଇଲା ପାଇଗଲା। ଆଉ ସେମାନଙ୍କର ବି ଷ୍ଟାର୍ଟିଂ ଦରମା ହଉଚି ସ ତୁରୀ ହଜାର।
ହଁ।
ହୁଁ।
ହେ ଦେଇଚି ତ ବିଡି ଟେ ମୋର ଏ ବି ସି ଏ ପଢ଼ଲା ଭିତରେ ମୁଁ ବହୁତ ସାରା ଏଣ୍ଟ୍ରାନ୍ସ ଦେଇଥିଲିି। ମୋର ସେ ବି ଡି ଟା ପଡ଼ିଥିଲା ଏ ଯୋଉ ବି ସି ଏ ପଢ଼ିଲା ଭିତରେ । ସେଟା ପୁଣି ସିକ୍ ସେମିଷ୍ଟାର ପଢୁଥିଲି। ସେଇ ଟାଇମ୍ କୁ ମୋର ବି ଇ ଡି ପଡିଥିଲା। ସେମିଷ୍ଟାର ଏପରେ ମେନ୍ ଇମ୍ପୋଟାଣ୍ଟ ଏକ୍ଜାମ୍ ଟା। ଆଜି ବ୍ୟାକ୍ ଲାଗିଲା ପରେ ବର୍ଷେ ରହିବାକୁ ପଡ଼ିବ। ସେଇ ଯୋଗୁ ଟିକେ ପୁରା ଧ୍ୟାନ ଦେଇଥାଇପାରେ। ଥାପି ଏବେ ବି ଇ ଡିରେ ଯଉ କୋସଚିନ୍ ସବୁ ପଡିଥିଲା। ସେ ସବୁ ଇଏ ପଡିଥିଲା ମାନେ ବହୁତ ଆଉ ଟପ ସିଲାବସ୍ ପଡିଥିଲା। ଯଦି ଗ୍ରେସମାର୍କ ମିଳିବ ତ ଭଲ କଥା। ଏଥର ତ ବହୁତ ଇଏରେ ପଡିଥିଲା ବ ବହୁତ ଗ୍ରେସ୍ ମାର୍କ ମିଳିପାରେ।
ହଁ ଆଚ୍ଛା ଆଚ୍ଛା ହଁ ପାଠ ପଢା ର ଆମର ଗ୍ରାଜୁଏସନ୍ ନା ଦୁଇ ହଜାର ଦଶରୁ ସରିଲାଣି ଆଉ ଏବ୍ ଏବେ ତ ତ ମୋର ତ ଯାହା ହଉଚି, ସେଇଟା ଆଉ ଆମେ ବୁଝି ବିି ପାରୁନୁ, ହୁଁ ହୁଁ।
ଏବେ ବା କଣ ପ୍ରଥମରୁୁ ଅଷ୍ଟମ ଯାଏ ପୁରା ବହି ଭୁଲ୍ ହେଇଯାଇ ଚି? ମୁଁ କାଲି ହିଁ ହଁ ମୁଁ କାଲି ହିଁ ଶୁଣିଲି ବହି ପୁରା ଚେଞ୍ଜ ହେଇଯାଇଛି ଏ ଗମେଣ୍ଟ କହିଛି ପୁଣି ଟି ଟିଚର ମାନେ ତ ସଂଶୋଧନ କରିକି ପଢେଇବେ। କାହିଁକି? ଏକ ତ ଆମ ବହି ଭୁଲ ଛପେଇବ ଟିଚର ମାନେ ତ ସଂଶୋଧନ କରିବେ।
ହୁଁ ହୁଁ।
ପିଲା ତମକୁ ପିଲାଙ୍କୁ ପାଠ ପଢେଇଲା ବେଳକୁ ସଂଶୋଧନ କରିବେ ନା ପିଲାଙ୍କୁ ପାଠ ପଢେଇବେ।
ପୁଣି ଏଇଟ୍ କ୍ଲାସରେ ବୋର୍ଡ ବୋର୍ଡ ପରୀକ୍ଷା କରିଦେଲା ବା।
ହଁ ସେ ସବୁଠି ମୁଁ ଶୁଣି ଶୁଣି ଆଉଛି ଏଇଟା ମୋ ସ୍କୁଲ ବେଳରୁ। ଏଇଟ୍ କ୍ଲାସରେ ବୋର୍ଡ ଅଛି ଟେନଥ ଏଥିରେ ବୋର୍ଡ ଅଛି ଫାଇଭ ରେ ବୋର୍ଡ ଅଛି। ମୁଁ ଶୁଣି ଶୁଣିି ଶୁଣି ଲାଷ୍ଟ ରେ ଟେନଥ ରେ ହିଁ ବୋର୍ଡ ଦେଇ ଜେ ମୁଁ ପୁଣି କରୋନା ବ୍ୟାଚ୍।
ହୁଁ ହୁଁ କରୋନା ବ୍ୟାଚ୍ ମାନେ ନାଇଁ। ହୁଁ ହୁଁ ହୁଁ। ନା ନା ଏ ବର୍ଷ ବହୁତ ଜୀ ଆଗ ବର୍ଷଠୁ ଲାଗୁ ହେଇଛି ଏଇ ବର୍ଷଠୁ ହବ। ମୋ ପୁଅ ତ ପୁରା ଡରିକି ଛାନିଆ ହେଲାନି। ଆଉ ମତ୍ ତେ କାଢି ଆଣିଲୁ ସେଠୁ ରୁ ଆଉ ଏଠି ମୁଁ କିଛି ବୁଝି ପାରୁନି। ପୁଣି ବୋର୍ଡ ଏକ୍ଜାମ। ଆଉ ମାର୍କ କମ ରହିଲେ ମତେ କହିବୁନି। । ମାନେ ସେପରା
ହଁ ସେ ଟିକେ ଟେନସନ ରହିବ ଆଉ।ସେ ନୂଆ ନୂଆ ଟେନସନ ରହିବ ଆଉ। ମୁଁ ଦଶମରେ ପଢିଲା ବେଳକୁ । କଣ ଏବେ ଛେଇକି ବି ମୁଁ ଦଶମରେ ପଢିଲା ପଢ଼ୁଥିଲି ଯେତେବେଳେ ମୋ ମାମା ମତେ ଟୋଟାଲି ସେମିତି ଏମତି କେବ ଫୁର୍ସତ ଦିଏନି ତୁ ଯାଇକି ଟିଭି ଦେଖେ ବୁଲ ଟୋଟାଲି ନାହିଁ ମାନେ ଏମିତି କଉ ସାହିତ୍ୟ ପୋ ଏମିତି ବହିର ନା ସାହିତ୍ୟ କଉଠି ଏମିତି କଉ ଗୀତ ମୋ ମୁହଁରେ ନଥିଲା ହିଷ୍ଟ୍ରିର ଅନ ମାନେ ସବୁ କଣ ଅନ ଅନୁକୋଣ ସବୁ ମନେଥାଏ। ଥିଲା ଏବେ କିଛି ମନେ ପଡୁନି ଆଉ? ବହି ଦେଖିଲି ଏତେ ବି ମନେ ପଡ଼ିବ
ହଁ।
ହଁ। ଆଉ ଆପଣଙ୍କ ଯା କେତେ? ଟା
ମୋର ଯା ବଡ ଯା ମୁଁ ଆମର ଦି ଦି ଜଣ ଭାଇ ଶାଶୁ ଶ୍ୱଶୁର ଅଛନ୍ତି ଆଉ ଶାଶୁ ଶ୍ୱଶୁର ତାଙ୍କ ହୁଁ ମୋ ସ୍ୱାମୀ ଆକ୍ଚୁଲି ଯେ ଡାବର ପ୍ରାଇମ ଡିଷ୍ଟ ଡିଷ୍ଟ୍ରିବ୍ୟୁଟର ଅଛନ୍ତି ହେଲା ମାନେ ଆଉ ଅନ୍ୟାନ୍ୟ କମ୍ପାନୀ ଡାବର ଯୋଉ ଡାବର କମ୍ପାନୀ ଜାଣିଥିବ ଆଉ ପ୍ରାଇମ ହୁଁ ସେଥିରେ ଡିଷ୍ଟ୍ରିବ୍ୟୁଟର ଅଛନ୍ତି।
ଓ ହୋ।
ଏମି ତି ଆଉ ଘର ପାଖରେ ଆମର ଅଫିସ୍ ଅଛି। ଅଛି ଆମ ବ୍ଲକ ୱାଇଜ ସେଟା ଡିଷ୍ଟ୍ରିବ୍ୟୁଟର ମାନେ ଆମ ବ୍ଲକ ର ମାନେ ଯେତେ ସାରା ଦୋକାନ ଦେଢଶହ ଦିଶହ ଦୁକାନ ସେଠି ମାଲ ଡେସ୍ପାଚ କରାଯାଏ ଆଉ ସୋମବାରଠୁ ଶୁକ୍ରବାର ପିଲା ଅଛନ୍ତି ସେମାନେ ମାର୍କେଟିଙ୍ଗ କଲେକ୍ସନ କ ରନ୍ତି ମଁ ପଇସା କଲେକ୍ସନ ତାପରେ ଶନିବାର ରବିବାର ଦୋକାନ କୁ ସବୁ ମାଲ ଡେ ସ୍ପାଚ ହୁଏ। ସେମିତି ଆଉ ମୁଁ ବି ଟିକେ ତାଙ୍କର ଖାତା କାମ ଟିକେ କରଦିଏ ଆଉ ଟିକେ ଖାଲ କରିଦିଏ
ହଁ ହଁ ସେଠି ବି ଭଲ ଘର ପାଖରେ ଅଫିସ ରା ଟା ବହୁତ ଭଲ।
ଘର ପାଖରେ ନା ଘରଠୁ? ଗୋଟେ କିଲୋମିଟର ଡିଷ୍ଟାନ୍ସ ରେ
ହଁ ଗୋଟେ କିଲୋମିଟର ହଁ ବେଶୀ ଇଏ ନାହିଁ ପାଖରେ ତ ମୋ ଦାଦାଙ୍କର ସେମତି ଟ୍ରାନ୍ସଫର ହେଇ ସେ କୋରାପୁଟ ଦାଦା ଏମିତି ତାଙ୍କର ପଡିଚି ପଡୁଚି ଏତେ ସାରା ଡିଉଟି ଆସୁଛନ୍ତି ଯାଉଛନ୍ତି ଏଇଆ ତାଙ୍କର ଚାଲିଚି।
ହଁ।
ହଁ ଆମ ମମି ତ ଆଉ ମୁଁ ଖାଇକି ଜଷ୍ଟ ଗାଧେଇକି ଆସିକି ଖାଇକି ଏଇନେ ପଖାଳ ଭାତ ବରା ଆସିଥିଲା ବଡି ଚୁରା ଆଉ ଘୁଗୁନି।
ହଁ ହଁ।
ହଁ ଆଜି ରୋଷେଇ କଣ?
ମୁଁ କଇଲି ରଜ କେମିତି ପାଳିଲ?
ଭଲ ଯାଉଚୁ ମୁଁ ଆସଥିଲି ମାଉସୀ ଘରକୁ ପଳେଇ ଆସିଚି ମୁଁ। ମୋ ଭଉଣୀ ସଇତ ମାଉସୀ ଘରକୁ ପଳି ଆସିଚି। ମୋ ମାଉସୀ ଝିଅ ଆମ ପାଖରେ ଥିଲା ତ ପଳେଇ ଆସିଚୁ ଆମେ ଦି ଜଣ ଯାକ ସେଇ ପହିଲି ରଜରେ ଆମେ ଯାଇଥିଲୁ କୋଣାର୍କ ବୁଲିବାକୁ କୋଣାର୍କ ଏଇ ଭଗବତୀରେ ପଡୁଥୁଲା ଯୋଉ ଦୋଳି ଫୋଳି ସେ ଭଗବତୀ ପୀଠକୁ ଯାଇ ବୁଲାବୁଲି କରି ଆସିଲୁ। ତା ପରଦିନ ଯାଇଥିଲୁ ଚନ୍ଦ୍ରଭାଗା ସି ବି ଚନ୍ଦ୍ରଭାଗା ସି ବିଚ୍ ତା ପରେ ଏପଟେ ଗଲୁ ଯା ତ୍ରିନିବା ଦୋଳି ଲାଗିଥିଲା ସେଠି ଖେଳିଲୁ ଫଟୋ ଉଠେଇଲୁ ଆସିଲୁ ଆଉ ତାପରେ କାଲି ଯାଇଥିଲୁ ରାମଚଣ୍ଡୀ ରାମଚଣ୍ଡୀ ଗଲୁ ଆସିଲା ବେଳୁକୁ ବ ଚନ୍ଦ୍ରଭାଗା ବୁ ଲିଲୁ ଖାଇ ପିକି ଆସିଲୁ ରାତିରେ ଆଉ।
ଓ ଆଚ୍ଛା ଆଚ୍ଛା ହଁ ହୁଁ ଆମର ଆଜି ବୁଧବାର ଟା ଆମର ପ୍ରାୟ ସମବାର, ଗୁରୁବାର, ଶନିବାର ଟା ଆଇଁଷ ହୁଏନି । ନହେନେ ଆଉ ଆଇଁଷ ହୁଏ ଆଜି ଘରେ କେହି ନାହା ପିଜା ଶାଶୁ ମୋର ଦେଢଶୁର ପୁତୁରା ନାହାନ୍ତି ତାଙ୍କ ବାପା ଘ ଯାଇଚନ୍ତି ହେଲା ତାଙ୍କର ଆଜି ନୂଆ ଘରକୁ ଯିବେ ତ ଆମେ ଆମର ଚାର ପାଞ୍ଚ ଜଣ ଅ ଛୁ ମୋର ଦିଟା ପୁଅ ସେମାନେ ମାଛ ଫାଛ ଖାଆନ୍ତିନି ହେଲା ସେମାନଙ୍କ ପାଇଁ ଅଣ୍ଡା ଝୋଳ ହୋଉଚି ଆଉ ମାଛ ଅଛି ଗୋଟେ ଖ ଟା ହବ ଆଉ ଗୋଟେ ସୁରିସ ବେ ଚର ହବ ଆଉ ଭଜାଭୁଜି ହବ ଆଉ ପରିବା ଭଜାଭୁଜି ଆଉ ହୁଁ।
ରଖୁଚି।
ହଁ ହଁ ହଁ। ହଁ ହଁ।